ହଁ ଭାଇ ନମସ୍କାର।
ହଁ କଣ କରୁଛ। ଏ ବସିଚି ଛାତ ଉପରେ ଥଣ୍ଡା ପାଗ ଅଛି ତ ଭଲ ଲାଗୁଛି ପବନ ଟିକେ ସୁଲୁ ସୁଲୁ ଦୋଉଛି।
ଆଜି ଟିକେ ଭଲ ପାଗ ଅଛି ନାଇଁ।
ଆଜ୍ଞା।
ଓହୋ ଆଉ କଣ ଖାଇବା ପାଇଁ ଭାବୁଛ ନା ଖାଲି ବସିଛ।
ନାଇଁ ଆଜି ଯାଇଥିଲି ମାର୍କେଟ୍ ଖରା ବେଳେ ଯାଇଥିଲି ଟିକେ ମାର୍କେଟ୍ ବୁଲିବା ପାଇଁ। ଟିକିଏ ଘର ପାଇଁ ପରିବା ଆଣିଲି। ଟିକିଏ ଗ୍ରୋସରୀ ଜିନିଷ ଆଣିଲି। ମାର୍କେଟ୍ ଟିକେ ଭଲ ଜଳି ମିଳିଲା ଖାଇକି ଆସିଚି। ଆଉ ତମେ ଭାଇ କଣ କରୁଛ ଏବେ। ବରା ଆଳୁକଷା ଘୁଗୁନି। ମୁଁ ମୋ ସାଙ୍ଗ ଯାଇ
ଆ।
ଗୋଟେ ଜାଗାରେ ଭଲ ବରା ଆଳୁ କଷା ଘୁଗୁନି ମିଳୁଥିଲା ଗରମ ଗରମ ଛ ସରିଲା ଆ ବହେ ଖାଇଦେଲୁ। ଖାଇକି ବୁଲି ବୁଲାକି ଆଇଲୁ।
ବରା ସନ୍ଧ୍ୟାବେଳେ ବରା।
ଭାଇ କଣ କରୁଚ ଏବେ।
ତ ମସ୍ତ ଲାଗିବ।
ହଁ ସଞ୍ଜ ବେଳ ମାନେ ତ ବରା ଆଳୁକଷା ପୁରା ଫେମସ୍।
ହଁ ଆଳୁ କମ୍ ରେଟ୍। ଆଉ ସପିସେଣ୍ଟ୍ ଆଳୁ କଷା ଦେବେ ଆଉ
ହୁଁ ଆଳୁ ବି କମ ରେଟ୍, ତାର ଶୀଘ୍ର ବି ଆଳୁକଷାଟା ବି ହେଇଯିବ ବାସ ଆଳୁ ସି ସିଝେଇଲେ ମସଲା କସିଲେ ପ କହିଲେ ଘାଣ୍ଟି ଦେଲେ ହେଇଗଲା ଆଳୁକଷା।
ହେଇଗଲା ମସଲା ଟିକେ।
ହୁଁ ଯୋଉ ଆଳୁକଷା। ବାସ ବାସ୍ ଆଳୁକଷା ସହିତ ବରାଟା ଖାଇଲେ ଆହୁରି ମସ୍ତ ଲାଗେ ।
ହଁ ଆଳୁକଷା ମେନ୍ ବନେଇବାଟା ହେଲା ମେନ୍ କଥା । ଯିଏ ସେମିତି ବନେଇଥିବ ତାର ଭଲ ଲାଗିବ । ଆଉ ଗୋଟେ ଗୋଟେ ଅଛନ୍ତି ଆଳୁକଷା ବନେଇବେ ସେଇଟା ବାଗ ଲାଗିବନି । ହୁଁ।
ତା ମସଲାଟା ମେନ୍ ଯେ ଭଲସେ ବନେଇଦେଲା ତାପରେ, ଆଜ୍ଞା ।
ଏତକ ଯେ ।
ସୁବିଲାନି ଭାଇ କ ହଁ। ଘରୁ ବାହାରି ଗଲି ଚାର ଚାଟାବେଳେ ଘରୁ ଆମର ଏଇଠୁ ପାଖରେ ମାର୍କେଟ ଚାରି ପାଞ୍ଚ କିଲୋମିଟର ଆଉ ।
ଅହ ହଁ । କଣ ଆଣିଲ କଣ?
ଏଇ ଘର ପାଇଁ ପରିବା । ଆଉ ଟିକେ ଫଳ। ଆଉ ମେଡିସିନ୍ ଟି ଏଇ ଆଣିବାର ଥିଲା ମାର୍କେଟରୁ ମେଡିସିନ, ମାର୍କେଟ ଯାଇକି ମେଡିସିନ ଆଣିବା ପାଇଁ ପଇଲା। ଆଉ ଗୋଟେ ଜାଗାରେ ଗୋଟେ ଜିନିଷ ଖରାପ ହେଇଯାଇଥିଲା, ବାଗେଇବା ପାଇଁ ଦିଆ ହେଇଥିଲା ବାଗେଇକି ଆସିଲି ।
ହଁ ।
ପରିବା ଭାଇ କୋବି କୋବି ତ ଟିକେ ଏବେ ରେଟ୍ ଅଛି, ତଥାପି କୋବିଟେ ଆଣିଲି ଭଲ ଲାଗିଲା ।
କଣ ଫୁଲ ନା ବନ୍ଧା?
ପୁଟଳ । ଫୁଲକୋବି ଆଣିଲି।
ହଁ।
ବନ୍ଧା ଟା ଟିକେ । ଖାଇବା ପାଇଁ ବନ୍ଧାକୋବିଟା ଏବେ ଅଛି କେଜି ହିସାବ ଦଉଛନ୍ତି ଷାଠିଏ ଟଙ୍କାରେ ।
ଅହ । ଫୁଲକୋବି କେତେ ପ
ଫୁଲକୋବି ଯୋଡା ନେଲା ଦିଟାକୁ ନେଲା ଶହେ ଟଙ୍କା ବଡ ବଡ ଅଛି ।
ଓ ପଚାଶ ଟଙ୍କା ନେଇ ଗୋଟେ ନେଉଛନ୍ତି ଆଉ ।
ହୁଁ।
ଆଉ କଣ ଆଣିଲ?
ଆଉ ବିଲାତି, ବାଇଗଣ । କଲରା । ହେବ।
ହାଟ ଥିଲା ନା କଣ?
ହଁ।
ହ।
ହାଟ ଥିଲା ତ ସେଥିପାଇଁ।
ହ ହଁ। ଆଉ ମୋବାଇଲ କିଣିବାକୁ ଯାଇଥିଲ ମୋବାଇଲ ଆଣିଲୋ?
ହୁଁ କାଲି ଯାଇଥିଲି ବା ମୋବାଇଲି ଆଣିବା ପାଇଁ ଲୋ ବଜେଟ ଟିକେ ଲୋ ଥିଲା। ମୋର ନୁହଁ ଜଣେ ଆମର ଆ ଗାଁରେ ଜଣେ ଲୋକ ତାଙ୍କ ଘର ପାଇଁ ଗୋଟେ ମୋବାଇଲ ଆଣିଥାନ୍ତେ ତ ତାଙ୍କ ପୁଅ ପାଠ ପଢ଼ିବ ବୋଲି। ଛୋଟ ଛୁଆ ପାଠ ପଢିବେ ଆଉ। ମୋବାଇଲରେ ଅନଲାଇନ୍ କ୍ଲାସ୍ ଫ୍ଲାସ ଯେତେବେଳେ ତାଙ୍କର ପ୍ରାୟ ଟାଇମି। ହଉଛି। ଏକ୍ସଟ୍ରା କ୍ଲାସ୍ ଯେଉଁ ଟାଇପ୍ର ହେଉଛି ଗୋଟେ ଅନଲାଇନ୍ ହଁ ଅନଲାଇନ୍ କ୍ଲାସ୍ କ୍ଲାସ୍ ହେଉଛି ତା ତାଙ୍କ ଘରେ ଗୋଟେ ମୋବାଇଲ ରଖିବା ପାଇଁ
ହୁଁ ହଁ ହ।
କି ବଜେଟ୍ ନୁହଁ ଲୋ ବଜେଟରେ ଯେମିତି ଭଲ ମୋବାଇଲ ଗୋଟେ ଆଣିବା ପାଇଁ ଯାଇଥିଲି ଟିକେ ଟାଇମ୍ ଗିଲା ଚାରି ପାଞ୍ଚଟା ଦୋକାନ ବୁଲିବା ପାଇଁ କଣ ସବୁ ମୋବାଇଲ ଦୋକାନରେ ଗୋଟେ ଗୋଟେ ଅଲଗା ଅଲଗା ରେଟ, ଜାଣିଥିବ ଭାଇ। ମାନେ ଗୋ ଗୋଟେ ମୋବାଇଲ ଦ ଦୋକାନକୁ ଯିବ ତାର ଗୋଟେ ରେଟ୍। ଆଉ ଜଣକତିକି ଯିବ ଆଉ ଜଣ ଗୋଟେ ରେଟେ।
ହଁ।
ଉଁ। ବୁଝି ବୁଝାଇକି ଆଣିଲା ବେଳକୁ ଲେଟ୍ ହେଇଗଲା କାଲି।
ଅ ହୋ। କେତେବେଳେ ଫେରିଲା ବେଳକୁ କେତେଟା ହେଲା? ପାଁଶହ ହଜାର ହଁ ସେ ଏପଟ ସେପଟ ଟିକେ ରହିବ। ଡିଫରେନ୍ସ ଟିକେ ରହିବ ଆଉ।
ବାର୍ଗେନିଂ କରିକି ଆଣିବା କଥା କି ଏଠି ଏତେ କମ୍ ଇଏ ସିଏ।
ହଁ । ଆଉ କହିକୁହିକି ଏପଟ ସେପଟ କରିକି ଆଣିଆ କଥା ଆଉ।
ହଁ ବା। ତାପରେ ଏବ୍ ଏବେ ଯୋଉ ସିଚୁଏସନ ଆଁ ମୁଁ ଦେଖୁଥିଲି କାଲି ହଁ ପ୍ରାୟ ମୋବାଇଲର ସବୁ ରେଟ୍ ବଢି ଯାଇଚି। ଆମେ ଯୋଉ ମୋବାଇଲି ଆଣିଥିଲେ ଯେତିକି ରେଟେ ହଁ ବା। ମୁଁ ଯୋଉ ମୋବାଇଲି ଆଣିଥିଲି ଯେତିକି ରେଟେ ଏବେ ହେଇ ଛଅ ମାସ ପୂର୍ବରୁ ଯୋଉ ରେଟ୍ ଥିଲା ଏବେ ଦେଖିଲା ବେଳକୁ ସବୁ ପ୍ରାୟ ମୋବାଇଲ ଉପରେ ଚାରି ହଜାର ତିନି ହଜାର ନେଇକି ପୁରା ବଢି ଯାଇଛି ଅଧିକ ରେଟ୍।
ନା ଏବେ ବଢିବ ଟିକେ ଦଶହରା ବେଳକୁ କମିବ।
ହଁ ସେତେବେଳେ ଭଲ ଅଫର ଥାଏ ନା ସବୁ ଅ କମ୍ପାନୀ ସବୁ
ହଁ। ନା ସେ ଦଶହରା ବେଳକୁ ବା କମେଇବେ, ସେଇଥିପାଇଁ ଏଇଖିଣା ବଢ଼ାଉଛନ୍ତି ନା ରେଟ ଟା।
ହଁ । ହଁ।
ଆଉ ସେ ଏଇକିନା ସେ ସିନା ଲାଭଟା କ ହଁ। ଲାଭ ନେଲେ ସିନା ସେଇ ଏ ଦଶହରା ବେଳକୁ କମ ରେ ଦେବେ।
ହଁ ୱା।
ଆଉ ସେ ତାଙ୍କ ବେପାର ସିଜିନ୍ ଟା ଏଇଖୁଣା।
ହୁଁ। ଏବେ ବେପାର ସିଜିିନ ରେ ଆଉ ସେ ଏବେ ଏବେ କଷ୍ଟମର୍ କୁ ଅନେଇବେନି, ଏବେ ତାଙ୍କର ଦି ପଇସା ଇନକମ କରିବାର ଅଛି। ସିଜିନ୍ ତାପରେ ପୂଜା ବେଳୁକୁ ବେଳୁକୁ ସେ କଷ୍ଟମର ଦେଖିବା ପାଇଁ ପୁରା
ପାଖୁକୁ ଆସ। ପାଖୁକୁ ଆସ।
ପୁରା ଡିସକାଉଣ୍ଟ ଦେଇକି କଷ୍ଟମର୍ କୁ ଡାକ୍। କିବେ?
ହଁ। ତମ ଦଶହରା ବେଳକୁ ନା ସେ ଦଶହରା ଟାଇମ ରେ ଦି ଚାରି ଦିନ ଟିକେ ଭଲ ଅଫର୍ ହେବ ଆଉ।
ହଁ।
ଅନଲାଇନ ରେ କମ୍ ରେ ମିଳିବ ସବୁଥିରେ। ଗାଡି ଗାଡି ଠୁ ଆରମ୍ଭ କରିକି ମୋବାଇଲ ପର୍ଯ୍ୟନ୍ତ ସବୁ ଇଲୋକ୍ଟ୍ରୋନିକ୍ ଜିନିଷ ପ୍ରାୟ ସବୁ ଶସ୍ତା ହେଇଯିବ।
ସବୁଥିରେ ଡିସକାଉଣ୍ଟ ଚାଲିବ। ଯୋଉ ମେଗା ସେଲ୍ ଚାଲିବ।
ହୁଁ! ସବୁ ଅଫର, ହଁ! ସବୁ କମ କମ ପଇସା ନେବେ।
ହଁ! ପ୍ରାୟତଃ ଲୋକ ସବୁ ଅନେଇକି ଥାନ୍ତି ଦଶହରା ଦୁର୍ଗା ପୂଜା କେବେ ଭଲ ଅଫର ଆସିବ, ଭଲ ଶସ୍ତା ଆସିବ।
ହଁ! ଦୀପାବଳି ରେ ହୁଏ। ଦୀପାବଳିର ଗୋଟେ ଦିନ।
ଦୀପାବଳି ଟା କମ ଥାଏ। କିନ୍ତୁ ଆମର ଦୁର୍ଗା ପୂଜା ଟା ବହୁତ ମସ୍ତ ଥାଏ।
ହଁ, ସେ ଦୁର୍ଗା ପୂଜା ତ ପ୍ରାୟ ଆଉ।
ଦୁର୍ଗା ପୂଜାରୁ କାଳୀପୂଜା ପଯ୍ୟନ୍ତ ରୁହେ। କିନ୍ତୁ ଦୁର୍ଗାପୂଜାରେ ଅଧିକ ଥାଏ।
ର ଅ ତ ହଁ ମୋର ଗୋଟେ ସାଙ୍ଗ ସେ ଗୋଟେ ଗାଡ଼ି କିଣିବି ବୋଲି ଅନକି ବହିଛି କହିଲେ ଦଶଟଙ୍କା ଭିତରେ କିଣିବି ଆଉ ଦଶହରା ରେ ଗାଡି ଟେ କିଣିବି ।ଆଉ ମୋବାଇଲ ଟା ଯଦି ହେଲା ବି କିଣିବି।
ଜପ୍ ଫପ୍ କରୁଛନ୍ତି ନା କଣ?
ସେ ଗୋଟେରେ କଣ କାମ କରୁଛି କହିଲା ମୁଁ ରଖିଛି ପଇସା ରଖୁଛି ଅଳ୍ପ ଅଳ୍ପ କରିକି। ଆଉ ଦେଖିବା ଦଶହରା ବେଳକୁ ଏକାଥରେ କେତେ କୋଡିଏ ହଜାର କି ତି ପଚିଶ ହଜାର ଖଣ୍ଡେ ଦେଇକି ଡାଉନ ପେମେଣ୍ଟରେ ଉଠେଇବୋଧେ ଗାଡି କହୁଥିଲା ଆଉ।
ହଁ, କାରଣ ଆମର ସେତେବେଳେ ଅପ ଅଫର ଥାଏ ଭଲ ଗାଡି ଉପରେ ପାଞ୍ଚ ହଜାର ରୁ ଦଶ ହଜାର କମ ରେ ମିଳିଯିବ ମୋବାଇଲ ବି ସେମିତି ଡିସକାଉଣ୍ଟରେ ମିଳିଯିବ ।ହଁ! ହୁଁ! ଗାଡି ହଉ ମୋବାଇଲ ହଉ ଏବେକା ରେଟ ଅନୁସାରେ ସେତେବେଳେ ରେଟ ବହୁତ କମିଯିବ। ଏବେ ଯୋଉମାନଙ୍କର ହଁ ଆଜି ଯ ପାଗଟା ଟିକେ ଭଲ ଅଛି, ସକାଳ ପାଗଟା।
ଉଁ। ହେଇଯିବୋ ମତେ ଯାଉଁ।
ହଁ ସକାଳୁ ବି ଝିପିରି ଝିପିରି ଆମ ଆଡେ ହଉଥିଲା, ତମ ଆଡେ ଭାଇ?
ହଁ ବର୍ଷା ଟିକେ ଅଳ୍ପ ଟିକେ ଟେ ହେଇଛି ପା, ଅଳ୍ପ ଟିକେ ଟେ ହେଇଛି । ଟିକେ କାଁଳ ରହିଛି ପାଗ ଆଜି ଆ ଗରମ ଗରମରୁ ଟିକେ ତ୍ରାହି ଆଉ ।
ହଁ ଏବେ ଯୋଉ ଗରମ ହଉଛି ଗରମରୁ ଟିକେ ତ୍ରାହି ମିଳୁଛି। ଆଗରୁ ଯୋଉ ଗରମ ହଉଥିଲା ଘରୁ ବାହାରି ହଉନଥିଲା।
ଅ, ଆ।
ଏବେ କା ମୌସୁମୀ କେବେ କେମିତି ଅଛି। ତମ ଆଡ଼େ।
କଣ କଇଲ?
ଏବେକା ଆଉ ପାାଗ କେମିତି ଅଛି?
ପାଗ ଆଜି ଏମିତି ନରମ ଟିକେ ରହୁଛି ଆଉ ।
ଚାଷ ପାଇଁ ପୁରା ଭଲ ପାଗ ହେଇଗଲାଣି।
ହଁ ହଁ।
ଧାନ ଟା ପାଇଁ ମେନ୍ ଟିକେ ପାଗ ହେଇଗଲା। ହଁ।
ମାନେ ରୁଆ ରୁଇ କରିବେ, ଏ ଫସଲ କରିବେ ତାାଗ ଟା ଟିକେ ଅନୁକୂଳ ଅଛି।
ହୁଁ। ଷ୍ଟାର୍ଟହେଇଗଲାଣି ଏଣା ସବୁ କାମ । ଆ। ତ ଗନ୍ଧିଆ ହେଇଯାଉଛି ଖରା । ଆଇଁଷ ତରକାରୀ କରିଥିଲୁ, ଏ ସବୁ ଖରା ଗରମ ହଉଛି ବଳକୁ ଗନ୍ଧିଆ ହେଇଗଲାଣି ଆଉ କଣ ଖାଇବ ।
ହଁ ବା ଯୋଉ ଭଳିଆ ଗରମ ହଉଛି। ସବୁ ମାନେ ଗ୍ୟାସ୍। ସେ ଖରାପ ହେଇଯାଉଛି।
ଫେଣହେଇଯାଇଛି ଉପରେ ଏକା ଥରେ ତକାରୀ।
ହଁ ସେ ଆଉ ଇଚ୍ଛା ହବନି ମାନେ ଦେଖ। ଖୀ ଖି।
ଏସ୍ କୁହନ କୁହନ। ଲଗା ଆଉ ଇଚ୍ଛା ନଥିଲା।
ହଁ, ଏତେ ବି ହଁ।
ହୁଁ ହୁଁ।